ହ୍ୟାଲୋ।
ଓହ
ହ୍ୟାଲୋ। ହ୍ୟାଲୋ।
ହଁ ଭଲ ଅଛି।
ଶୁବୁନି ଠିକ ରେ।
ହ
ଏଇବେ ଖିଆପିଆ ସରିଲା ସବୁ ବସିଛୁ ଆଜ୍ଞା।
କଣ କ
ବର୍ଷା ତ ହଉଛି ଜୋରେ ଏଠି।
ହ୍ୟାଲୋ।
ହ୍ୟାଲୋ।
ହଁ ହ୍ୟାଲୋ।
ହଁ ଆପଣଙ୍କର ଟିକେ ସେପଟୁ ଆସୁନି ଭଏସ।
ଏପଟେ ପା ଆମର ବର୍ଷା ହଉଛି କଣ୍ଟିନ୍ୟୁ ବା ହଉଛି କାଲିଠୁ ବର୍ଷା ହଉଛି। ପ୍ରୋବ୍ଲେମ୍ ହେଉଥିବ ଆଉ।
ହଁ ହଁ ଏପଟେ ବି ପୁରା କାଲି ବର୍ଷା ହେଇଥିଲା ଆଜି ଦିନ ସାରା ବର୍ଷା ହେଇନଥିଲା ଏବେ। ସନ୍ଧ୍ୟା ବେଳଠୁ ବର୍ଷା ଟା ହଉଛି ଜୋରରେ ହଁ।
ଗୋଟେ ବର୍ଷା ଟିକେ ସକାଳେ ହେଲା ତାପରେ ଆଉଥରେ ଟିକେ ଛାଡିଲାଉ ଧୁର ପାଗ କରିଥା ତାପରେ ଆଉ ଭୋସା ପୁରା ହଁ ଆର
ହଁ ନାଇଁ। ହଁ ହଁ। ଏଇଠି ବି ରାତି ସାରା ବର୍ଷା ହେଇଥିଲା ସକାଳେ ଆଉ ହେଇନି ଦିନ ସାରା ଭଲ ପାଗ ଦେଇଥିଲା ଆମେ ସବୁ ଯାଇ ଥିଲୁ ବିଦ୍ୟାଳୟ କୁ ଏବେ ଆସିଲା ପରଠୁ ବର୍ଷା ହଉଛି। ତାପରେ ଆଉ
ହଁ ଆପ ବଧେ ଲଗୁଛି ଆପ ବୋଧେ ଅଛି ସେଇଟା ପାଇଁ ବର୍ଷା ହଉଛି ଆଉ
ହଁ ହଁ ଏବେ ତ ବର୍ଷା ଦିନ ଆରମ୍ଭ ବି ହେଲା ହ
ହେଲେ ସବୁ କାଲି ସବୁ ସ୍କୁଲ କଲେଜ ସବୁ ଛୁଟି କରିଦେଇଛି। ସେପଟେ ତମର ସ୍କୁଲ କଣ ଛୁଟି ନାହିଁ? ହ୍ୟାଲୋ।